ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଚ୍ଛା।
ଆପଣ ଏବେ କଣ କରୁଚ? ମୁଁ ଏଇଠି ବାରିରେ ବସିଛି ଗାଈ ମାନଙ୍କୁ ଟିକେ ବାନ୍ଧିବାକୁ ନେବି ବିଲୁକୁ।
ଆଚ୍ଛା-ଆଚ୍ଛା ଆପଣଙ୍କର ସମୟ ହେଇଗଲାଣି?
ହଁ ବନ୍ଧା ହେବେ ଗାଈଙ୍କୁ ସବୁ ପେଇବି ପେଇକି ନେବି ବାନ୍ଧିବାକୁ ଆଉ।
ଆଚ୍ଛା ଆମେ ଏ ଯୋଉ ବାର୍ତ୍ତାଳାପ କରୁଛୁ ଯୋଉମାନେ ନ ବୁଝି ପାରନ୍ତି ତାଙ୍କୁ ବୁଝେଇବା ନାଇଁ ଯୋଉମାନେ ସବୁ ଖେଳ ଖେଳୁଥିଲେ ପିଲାମାନେ ସେମାନେ ସେଥେରେ ପଇସା ଲଗେଇକି ଖେଳ ଖେଳୁଥିଲେ କିନ୍ତୁ ଦେଖ ଆମର ଓଡିଆ ସଂସ୍କୃତି ପରମ୍ପରା ଆମ ଖାଦ୍ୟ ଆମ ଯାତ୍ରା ମାନେ ଆମେ ଯୋଉ ଯାଉ ସେ ଯୋଉ ଭଲ ଦର୍ଶନୀୟ ସ୍ଥାନ। କୁ ଲୋକମାନେ ଏଇ ଯୋଉ ଏ ଖାସ କରି ବି ତମ ଯା କହୁଛନ୍ତି ଯେ ଯୋଉମାନେ ଖେଳରେ ପଇସା ଲଗାନ୍ତି। ସେଇମାନଙ୍କର ପଇସାଟି ସେମାନେ ନେଇଯାଆନ୍ତି। ଏଥର ସେଥିଲାଗି ଟଙ୍କା ଟା ବି ଆମକୁ ସେ ପଇସା ମାଗୁନାହାନ୍ତି। ସେମାନେ କେବଳ ଆମଠାରୁ ନଉଛନ୍ତି ଆମ ପରମ୍ପରା ଆମ ଖାଦ୍ୟ। ଏଇ ସବୁ ବିଷୟରେ ହେଲା ଯିଏ ନବୁଛି ଆଛା ସିଏ ମାନେ ତାଙ୍କ ମାନେ ମୁଣ୍ଡ ଟା ଏତେ ସ୍ଥିର ନୁହେଁ। ସେ ବୁଝି ପାରୁନାହାନ୍ତି। ଆଉ ଯିଏ ନ ବୁଝି ପାରୁଛନ୍ତି ବି ତାଙ୍କୁ ତ ଆମେ ବୁଝେଇ ପାରିବ ନାହିଁ ଆମେ ଆମ କାମ କରିବା କିଛି ଅସୁବିଧା ଏଥର ହବନି ଆମେ ଯଦି ପଇସା ଆଦେହରେ ଲଗେଇଥାନ୍ତେ ଖେଳରେ କଣ ପଇସା ଟା ଲଗଉଛନ୍ତି ସେମାନେ କାଟିକି ନେଇଯିବେ ଲୋଭରେ ସେମାନେ ପଂଶ ଲ ଆସିଲେ ଦଶ ହଜାର ଲଗେଇ ଦଉଚନି। କୋଡିଏ ହଜାର ଲଗେଇ ଦଉଚନି ହେଠୁ ସେମାନେର ବହୁତ ଲଗେଇ ଦଉଛନ୍ତିି ସେ କାଟି କାଟିକି ନେଇଯାଉଚନି ଆମର ଏଥିରେ କିଛି ପଇସା ଲଗା ଲଗି କାମ ଅଛି କି? ଆମେ କେବଳ ବ୍ରାତାଳ ସେମାନେ ଆମ ସଂସ୍କୃତି ଭଲ ପାଆନ୍ତି ଆମ ଖକୁ ଆମ ପର ସେଥିପାଇଁ ସେ ଆମ ମାନେ କଥା ଟା ନେଇକି ସେମାନେ ଯୋଉ ଧର ଗୋଟେ ଫିଲ୍ମ ଏଇନା କରିବେ ଗୋଟା ଯେମିତି ଚଳଚିତ୍ର କୁହନ୍ତି ଆମ କଥା ଟିକି ସେମାନେ ସେଇଥିରେ ଲଗେଇବେ ଯେ ଆମେ ଏମିତି ପରିବାର ବିଷୟରେ କଥା ହଉଚୁ ଆମର ଏମିତିଆ ଖାଦ୍ୟ ଆମର ଏମତି ଦୈନନ୍ଦିନ ଜୀବନ। ସେଇ ସବୁ କାର୍ଯ୍ୟରେ ସେମାନେ ଲଗେଇବେ ସେଥିପାଇଁ। ଆଉ ଆମେ କଣ ଏମିତି ଆମର ଯେତେ କାମ ଥିଲେ ବି ଆମେ କିଛି ଅର୍ଥ ପାଉଛେ ବୋଲି ଗ କଥା ହଉଛେ ନହେଲେ ଆମକୁ ଯଦି ସେମାନେ ଫ୍ରି ମାନେ ମାଗଣାରେ କହିବେ ନାଇଁ ଆମକୁ ଆପଣଙ୍କର ପରମ୍ପରା ଖାଦ୍ୟ ସବୁ ଆମକୁ କୁହ ଆମେ କହିବା କି କେବେ ଆମ କାମ ଛାଡିକି ସେଥିପାଇଁ ସେମାନେ ଆମକୁ ତାଙ୍କ ପାଖରେ କିନ୍ତୁ ପଇସାର ଅଭାବ ନାହିଁ ଆଉ କିନ୍ତୁ ଆମ ଓଡିଆ ସଂ ବୋଧେ ତାଙ୍କ ପାଖରେ ଅଭାବ ସେଥିପାଇଁ ସିଏ ଆମ ଠାରୁ ଏଇ ଜିନିଷଟି ନଉଚୁନି। ବୁଝିଲେ ଆପଣ ଡରିବେନି ଯେ। ଆମେ ଯଦି ପଇସା ଲଗେଇବା କୌଣସି କାର୍ଯ୍ୟରେ ସେଇଟା ହେଲା ଠକାମିର ମାନେ ରାସ୍ତା ସେମାନେ ପଇସା ଯୋଉମାନୋନ ମାଗୁଥିବେ ଜାଣିବ ଯେ ସେଇଠି କେବେ ବି ମୁଣ୍ଡ ପୁରେଇବନି ଯୋଉ ଜାଗାରେ ପଇସା ମାଗିବେ ହେଲା ଏମିତି ସବୁ କଥା। ହଉ। ହଁ। ଆଉ ଆମର ଯୋଉ ଆମର ତ ଖାଦ୍ୟ ବିଷୟରେ କଥା ହେଇଯାଇଚେ। ଆଉ ଯ ଯାତ୍ରା ବିଷୟରେ ବି ମାନେ କଥା ହେଇଛେ ଆପଣ ଦୈନଦିନ ଜୀବନରେ ଆପଣ କଣ କରନ୍ତି। ଟିକେ କହିବେ ତାପରେ ମୁଁ ମୋ କଥା କହିବି ଆପଣଙ୍କ ବିଷୟରେ କୁହନ୍ତୁ ଆମର ଦୈନ ଦିନ ମାନେ ଡେଲି ଆପଣ କଣ କରନ୍ତି ସଳୁ ଶୋଇବା ପର୍ଯ୍ୟନ୍ତ ଆପଣ କଣ କରନ୍ତି ଆପଣଙ୍କ ଦୈନ ଦିନ
ସଖାଳ ସକାଳୁ ଉଠିକି। ଆଗ ଉଠିକି ମୁହଁ ଦେଇକି। ଠାକୁରଙ୍କୁ ଆଗେ ସକାଳୁ ଉଠି ଆଗେ ସେଜରେ ଡାକୁ। ତାପରେ ଉଠିକି ମୁହଁ ଧୋଉ। ବଧୁ ମୁହଁ ଧୋଇକି ବାସିକି ଆମ ଗୋବର ପାଣି ପକେଇକି ଦାଣ୍ଡ ଫାଣ୍ଡ ଖରିକି ଦଉ। ସୋଠୁ ଦାଣ୍ଡ ଖରିକି ଚୁଲି ନିପି ପାଉଁଶ କାଡି ଚୁଲି ନିପୁ ସେଠୁ ବାସନ ବୁସନ ମଜା ମଜି ହୁଏ। ସେଠୁ ତାପରେ ଦାନ୍ତ ବ୍ରସ କରାହଏ। ଦାନ୍ତ ଟା ଘଷା ହାଏ। ସେଠୁ ଘସା ଏଇ ଚା ଚା ପିଉ। ସେଠୁ ଚା ପିଇକି ଗାଈ ମାନଙ୍କ ସେବା କରୁ ଆଉ।
ଆଚ୍ଛା ଶୁଭିଲା ହଁ ହ ତାପରେ।
ସେଠୁ ଗାଈ ହିରିକାଙ୍କର ସେଠୁ ଗାଈ ଫାଇ ପେଇକିରି ବାନ୍ଧିିବାକୁ ବାନ୍ଧି ଫୁଧିକି ଆସିକି ସେଠୁ ଜଳିଖିଆ ଖାଉ।
ଆଚ୍ଛା।
ସେଠୁ ଜଳଖିଆ ଖାଇ ବାରିରେ ଜାଳ ଉ କରୁ। ସେ କୋଉଠି ଶାଗ କଲୁ। ସେ ପରିବା ପତ୍ର କାଟିଦେଲୁ। ସେସବୁ କାମ ପରେ ସେଠୁ ବୋଉ ତାଙ୍କର ରୋଷେଇ ବାସ କରନ୍ତି। ସେଠୁ ସେଠୁ ଗାଧୁଆ କରୁ ଆଉ। ସେଠୁ ଗାଧେଇ ସାରି ସେଠୁ ଗାଧୁଆଳ ହେଇ ଯାଇଥାଏ। ତାପରେ ସେଠୁ ଖାଉ। ଗାଧୁଆଳ ଭୋଜନ କରୁ ସେଠୁ ଭୋଜନ କରି ନଅଟା ବିଶମ କାମ ନଉୁ। ତାପରେ ଉଠିକିରି ସେରେ ଗାଈ ମାନଙ୍କୁ ପିଆ ପିଇ କରିକି ବାନ୍ଧିବାକୁ ନଉ। ହେଠୁ ତାପରେ ବାନ୍ଧି ଦେଇକି ଅସି ବସିକି ଆମର ନଡିଆ ପିଛ ଅଛି ବସିକି ବୁଛୁ ଆଉ।
ବାବାରେ।
ସେଠୁ ସେଠୁ ଉଛୁ କିଛି ସନ୍ଧ୍ୟାବେଳେ ଯାଇ ଉଛୁ ତାପରେ ଯାଇଛୁ। ସନ୍ଧ୍ୟା ଦେଇ ସନ୍ଧ୍ୟା ଦେଇ ଗଟୁ ଚା ହାରଆ ପିଇଏ ଚା ପିଇକି ସେଠୁ ବୋଉ ହରିଆ ରୋଷେଇବାସ କରନ୍ତି। ସେଠୁ ଟିଭି ଦେଖୁ ହେଡୁ ଟିଭି ଦେଖିକି ସେଠୁ ସେଠୁ ଖାଉ ଖାଇକି ସବୁ ସୋଉ ଫେରେ ରାତିକି ଆଉ ରାତି ଦଶଟାକୁୁ ଆଉ।
ଆଛା ବହୁତ ବଢିଆ ପୁରା। ଯେମିତି ଗାଁରେ ମାନେ ଆମର ଆଁ କରନ୍ତି ଆଁ କାର୍ଯ୍ୟ ସବୁ ଆ ଆପଣ ପୁରା ସେମିତି କରୁଛନ୍ତି ନାଇଁ କି? ଆଉ ଆପ ଆପଣଙ୍କୁ ଏତେ କାମ କରିକି ବହୁତ କଷ୍ଟ ହଉଥିବ, ଚିଡ଼ା ଲାଗୁଥିବ, ବ୍ୟସ୍ତ ବିବ୍ରତ ହେଇ ପଡୁଥିବେ।
ନାଇଁ ନାଇଁ ଉଁ ଆମ ଘର କାମ ବ୍ୟସ୍ତ ହବାର ନାଇଁ।
ଆଛା ବହୁତ ବଢିଆ। ଆଉ ଦେହ ଅସୁସ୍ଥ ଥିଲାବେଳେ ନିହାତି
ହଁ ହଁ ଦେହ ଅସୁସ୍ଥ ଥିଲା ବେଳେ କରିବାକୁ ଇଚ୍ଛା ହୁଏନି ଆଉ।
ଆଚ୍ଛା। ଆଉ । ହଁ ବହୁତ କିଛି ଆପଣଙ୍କ କଥାରୁ ମାନେ ଠାରୁ ଭଲ ଭଲ କଥା ମୁଁ ଶୁଣିବାକୁ ପାଇଲି ଶିଖ ଦେଖିବାକୁ ପାଇଲି ମୋ ହୃଦୟକୁ ପୁରା ଆପଣଙ୍କ କଥା ସବୁ ଛୁଇଁ ଯାଇଛି। ଆଉ ଆପଣ ଏମତି ଭଲ ଭଲ ସୁନ୍ଦର ସୁନ୍ଦର ବାର୍ତ୍ତା ଦିଅନ୍ତୁ। ଅର୍ଥ ଉପାର୍ଜନ କରନ୍ତୁ ଭଲ। ଆମେ ଏମିତି ମାନେ ଆମ ଘରୋଇ ସ୍ତ୍ରୀ ଲୋକଙ୍କ ପାଇଁ ଇଏ ବହୁତ ଭଲ କାମ ଗୁଡ଼ା। ଆମର କିଛି ଆମେ ତ କୁଆଡେ ଯାଇପାରୁନେ କିଛି ମାନେ ରୋଜଗାର କରିପାରୁନେ। ଆଉ ଆମେ ଏମିତି ଘରେ ବସିକି ଯଦି ଆମ ପରମ୍ପରା, ଖାଦ୍ୟ ଆଉ ବିଷୟରେ କଥା ହେଇକି ଆମେ ଯଦି କିଛି ଅର୍ଥ ଉପାର୍ଜନ କରିପାରିବା। ତାଲେ ବହୁତ ଖୁସି ଲାଗୁଛି ବହୁତ ଖୁସି ଲାଗୁଛି। ମାନେ ଏଥିରେ ଜାଣିଛନ୍ତି କିଛି ପାଠ ବି ଦରକାର ନାହିଁ। ମାନେ ବୟସ ବି ଦରକାର ନାହିଁ ଯିଏ ଟୋଟାଲି ନ ପଢୁଛନ୍ତି ଏମିତି କି ଅଶୀ ବର୍ଷ ର ବୃଦ୍ଧା ବୃଦ୍ଧି ବି ଆଦିହରେ ଯୋଗ ଦେଇପାରିବେ ଖାଲି ସେମାନେ କଥା କହିପାରୁଥିବେ ଶୁଣି ପାରୁଥିବେ। ଏତିକି କେବଳ ଯୋଗ୍ୟତା ଦ ଦରକାର ଏଥିରେ ମାନେ ଶୁଣିକି କହିପାରୁଥିବେ ଆଉ ପୁରା ଓଡ଼ିଆ ଆମ ଭାଷା ତ ଓଡିଆ ଆମ ସଂସ୍କୃତି ଓଡିଆ ସଂସ୍କୃତି ଏଇଥିରେ କ କଥା ହୋଇପାରୁଥିବେ ବହୁତ ଭଲ ଲାଗୁଛି ଆଉ ଆପଣ ଆଉ କିଛି ଟିକେ କୁହନ୍ତୁ ଆମ ଆପଣତ କହିଲେ ଆମର ଆ ଖାଦ୍ୟ ଆମର ଯୋଉ ଛୋଟ ବେଳର ଆମର ଯୋଉ ଖେଳ ଥିଲା କ୍ରୀଡ଼ା ଯୋଉ କୁହନ୍ତି ଆପଣ ଛୋଟବେଳେ ସବୁ କି କି ଖେଳ ଖେଳିଛନ୍ତି କହିଲେ?
ଆମେ ସ୍କୁଲରେ ପଢ଼ିଲା ବେଳେ ସେତେବେଳେ ଆମେ ଛୋଟବେଳେ ଯାଉ ବିଦ୍ୟାଳୟ ପଢ଼ିବାକୁ। ସେତେବେଳେ ଆମେ ବୋଉଚୋରି ଖେଳୁ କବାଡ଼ି ଖେଳୁ ଖୋ ଖୋ ଖେଳୁ।
ଆଚ୍ଛା।
ଆଉ ରୁମାଲଚୋରି ଖେଳୁ।
ଆଚ୍ଛା।
ଆଉ ଏମିତି କେତେ ଖେଳୁ ଆଉ
ଆଉ ଯୋଉ କୀତି କୀତି କାଚକଉଡ଼ି ଆଉ ଏଗୁୁରା ସବୁ ଖେଳନ୍ତିନି ଆଚ୍ଛା। ହଁ କାଚକଉଡ଼ି କିତିକିତି ବୋହୁ ଚୋରି ଆଉ କଣ କହିଲେ ଯୋଉ ଉ କଟ କ କଟ ଶିଖିଛନ୍ତି। କଟ କଟ କଟ ଶିଖିନାହାନ୍ତି ହଁ ହଁ ହଁ ହଁ।
ହଁ।
ଆଉ ଯୋଉ ପକାନ୍ତି ଯୋଉ କଣ କହିଲେ ବାଦାମ ଚୋପାରେ ବି ଆମେ ଖେଳଉ ଆପଣ ଯାହା ଆଡ଼େ ବାଦାମ ଥାଏ ସେମାନେ ବାଦାମ ଚୋପାରେ ଖେଳୁଥିବେ ଏ ଯୋଉ ବାଦାମକୁ ଦି ଫାଳ କରିକି ଚାରି ଫାଳ ମାନେ ସେଥିରେ ଗଣା ହବ ଚାରି ଦୁଇ ତିନି ମାନେ ଯୋଉଟା ଉପରକୁ ମୁହଁ କରିଥିବ ଆଉ ତା ଦେହରେ ଚଲା ହବ ଯେମିତି ଲୁଡୁ ସେମିତି ବାଦାମ ଚୋ ଚୋପାରେ ଆମେ ଖେଳଉ ଆ ଶିଖିନ ନାଇଁ। ତାହେଲେ ଆଉ ତାହେଲେ କଇଁଆ ଫଳ ଯୋଉ କଇଁଆ ମଞ୍ଜିକୁ ଘୋରିକି ଫାଳ କରିକି ସେଇଟା କେବେ ଖେଳିଛ ଖେଳିଛନ୍ତି ସେତେରେ ବି ସେମିତି ଓହୋ। ଏଇଟା ତାହେଲେ ଜାଣିନାହାନ୍ତି ଆ ଆଚ୍ଛା ଆଉ ଯୋଉ ମାଟିରେ ଆମେ ସବୁ ଯୋଉ ତିଆରି କରିକି ଖେଳଉ ଆପଣ ଖେଳିଛନ୍ତି କେବେ?
ହଁ ଆମେ ତ ହଁ ହଁ ଆମେ ସବୁ ଖେଳୁ ସବୁ ମାଟିରେ ତିଆରି କରି ହାଣ୍ଡି କଢ଼େଇ ଚୁଲି କରୁ ରୋଷେଇ କରୁ।
ହଁ ତାହେଲେ ଏଇ ଖେଳଟା ଅଛି ଆମେ ବଡ଼ ମାନ ମାନଙ୍କର ଯୋଉ ଯିଏ ଥିବେ ସବୁ ମାଇଁ କି ଖୁଡ଼ି ବୋଉ ତାଙ୍କ ଲୁଗା ନେଇକି ପିନ୍ଧିକି ଆଉ ସେମିତି ସ୍ତ୍ରୀ ଲୋକ ହେଇକି ଆମେ ଖେଳଉ ଏମିତି ଖେଳିଛନ୍ତି କେବେ?
ହଁ।
ହଁ। ଆମର ପା ବହୁତ ବଢ଼ିଆ ମାନେ ଆମ ଓଡ଼ିଆ ଘର ସବୁ ଖେଳ କଁ? ସବୁ ଖାଇବା ସବୁ ଖେଳ ସବୁ ବୁଲିବା ଯାଗା ଆଉ ଆମ ଦୈନନ୍ଦିନ ଜୀବନ ଆମର ସବୁଠାରୁ ଭଲ ସବୁଠାରୁ ଭଲ ଏବେ ତ ଆମ ଛୁଆ କଣ ଖେଳୁନାହାନ୍ତି ଏସବୁ ଖେଳ। ଏବେ ଯୋଉ ଭାଆରି ଗଲା ଏଇ ଯୋଉ ଦେଖିବା ଯନ୍ତ୍ରଟି ସେଇଥିରେ ଖାଲି ଦିନମାନ ଛୁଆ ଦେଖୁଛନ୍ତି ଆଉ ଫଟୋ ଚିତ୍ର ସବୁ। ଆଉ ନହେଲେ ଏସବୁ ଖେଳ ଛାଡ଼ି ସାରିଲେଣି ଆମେ ଯେମିତି ଖେଳଉ ଅ ସେ ଯୋଉ ଚୋର ପୁଲିସ ଖେଳ।
ମ
ଆଉ ଲୁଚକାଳି ଏନି କେତେ ଖେଳ କହିଲ ବାଡ଼ିଡିଆଁ ଡ଼ିଇଁ ବହୁତ ଖେଳ। ହଁ ପା ବଉତ ମାନେ କେତେ ମାନେ ଆଉ ତ ଆମ ପାଖରେ ସମୟ ନାହିଁ ଆମେ ଆଉ କେବେ କଥା ହେଲେ ଆଉ ସବୁ ଆମ ପିଲା ବେଳର ଖେଳ ଆମେ ସ ସବୁ ମାନେ କଥା ହେବା ହେଲା କଣ କଣ ଥିଲା ସେ ଖେଳଉରା କେମିତି ଖେଳଉ ଆମେ ସବୁ ଏଇ ବିଷୟରେ କଥା ହବା।
ଆଉ ବର୍ଷା ଆଉ ଆମେ ବର୍ଷା ପାଗେରେ ଯୋଉ ସନ୍ଧ୍ୟା ବଳିଆ ଯୋଉ ଯୋଉ ଖାଇବା ଟା ହଏ ସନ୍ଧ୍ୟା ବଳିଆ ଟା ଯୋଉ ଚୋବଉ ବସିକି ସେଇ ହଁ।
ଆଚ୍ଛା ଆଚ୍ଛା ହଁ। ହଁ ଆମର ତ ଏବେ ଟାଇମ ହେଇଗଲାଣି ଆମେ ଆଉଥରେ ମୁଡ଼ି ଭଜା ପ୍ରଣାଣିଟା କଥାହବା ହେଲା।
ହଁ ହଁ।
ଆଚ୍ଛା। ଆଉ ଚିଣ୍ଟୁ ଯିଏ ତମ ପୁତୁରା ଫୋନ କଲେଣି ମୋ ଦିଅର ହେବେ ମୁଁ ର
ହୁଁ